ହ୍ୟାଲୋ।
ହଁ କହ।
କଣ କରୁଛ?
ଏଇ ଶୋଇଥିଲି ଆଉ, ତୁ
ମୁଁ ଛାତ ଉପରେ ଅଛି।
କଣ କହିଲୁ?
ଛାତ ଉପରକୁ ଆସିଛି।
ହ କଣ ଖାଇଥିଲୁ?
ଆପେଲ ଟେ ଖାଉଛି ଏବେ
ବାଃ।
ଖାଇଥିଲି ସନ୍ଧ୍ୟାବେଳେ ଖାଇଥିଲି ଦହିବରା ଆଉ ମୁଢି ମିକ୍ସଚର।
ହୁଁ।
ତମେ?
ଦେହ ପାହା ଭଲ?
ହଁ ଭଲ ଅଛି ତମେ କଣ ଖାଇଛ?
ମୁଁ ମାଗି ଖାଇଥିଲି।
ଘରେ ସବୁ କଣ କରୁଛନ୍ତି?
ଯିଏ ଯାହା କାମ କରୁଛନ୍ତି ଆଉ କଣ କରିବେ।
ହଁ ହଉ ହୁଁ ତମ ଦିଦି ଟିଉସନ ଯାଇଛନ୍ତି ନା ଆସିଲେଣି?
କଣ କହିଲେ?
ତମ ଦିଦି?
ହ୍ୟାଲୋ।
ତମ ଦିଦି? ଆମ ଦିଦି ଟିଉସନ ରୁ ଆସିଲେଣି?
ଆ
ଆମ ନେଟୁଆର୍କ ଆସୁନି।
ମୁଁ କହିଲି ସେ
ଆପୁ କଣ କରୁଛି?
ଟିଉସନ୍ ଯରସୁ ବାରିଆଡେ ଅଛି ତା ମାମା ପାଖରେ। ଆଉ ତମ ପୁତୁରା ନା କଣ ହେବେ ସେ କଣ କରୁଛନ୍ତି?
ମର ପୁତୁୁରା ହେବେ ସେ ତଳେ ଅଛନ୍ତି ଏଣି ଉପରକୁ ଗାଡି ଧରିକି ଆସିଥିଲେ ଚଲେଇବେ ବୋଲି ଯେ ମୁଁ କହିଲି ତଳକୁ ନେଇକି ଯାଆ ଏଇଠି ନାଇଁ। ରାତି ହେଇଛି ଛାତରେ ଅନ୍ଧାର ଗାଡି ଧରିକି ଆସିିଛି ଚଲେଇବ ବୋଲି ଛାତକୁ।
ହୁଁ ଆଉ ତମ ଦିଦି କୁଆଡେ ଗଲେ?
କଥା ହଉଥିଲା ଭାଇନାଙ୍କ ସାଙ୍ଗରେ ଫୋନ କରିଥିଲେ ଯେ। ଆସିବା ପାଇଁ ମ ମାନେ ସେ ଆସିଲେ ମୁଁ ଯିବି ତ।
କୁଆଡେ?
ମତେ ଆଜି ମତେ ଆଜି ଗୋପାଳୀ ଭାଇ ଆଉଥରେ ମେସେଜ୍ କରିଥିଲେ କହିଲା ମୁଁ ସାର୍ ଙ୍କ ସାର୍ ମତେ ପଚାରିଥିଲେ କୋଉ ଦିନଠୁ ଆସିବ ମୁଁ କହିଲି ମୁଁ ଯଦି ଗୁରୁବାର ଦିନ ଯିବି ବି ତାହେଲେ ଶୁକ୍ରବାର ଦିନ ଜଏନ୍ କରିବି ଆଉ ଯଦି ଶୁକ୍ରବାର ଯିବି ତାହେଲେ ଶନିବାର ଜଏନ୍ କରିବି ଆଉ। କହିଲା ଟିକେ ଜଲଦି ଆସିବୁ ସାର କହିଛନ୍ତି ଜଲଦି ଆସିଲେ ଭଲ ହବ ମୁଁ କହିଲି ହଉ ଯିବି ଜଲଦି ଆଉ।
ହୁଁ କୋଉଦିନ ଯିବୁ ଗାଁକୁ?
ଭାଇନା ଯଦି ସେ ମାଉସି ଯଦି କାଲି ଆସିବେ ତାହେଲେ ମୁଁ କାଲି ହିଁ ପଳେଇବି। ଯଦି ମାଉସି କାଲିନ ଆସିଲେ ତାହେଲେ ପହର ଦିନ ସକାଳକୁ ଦେଖିବା ଆଉ।
କୋଉ ମାଉସୀ?
ମାନେ ଭାଇ ଯୋଉ ମରିଛନ୍ତି ଯୋଉ ଲୋକଟା ଅଛି ମ ମା ନାନି ଯଉ ରଖିଛି ଲୋକଟା ଯୋଉ।
ହ ସେ ଭାଇ ଆସୁନି କି?
ସେ ସିଏ ନାହାନ୍ତି ବୋଲି ହିଁ ଆସିଛି।
ନାହାନ୍ତି କୁଆଡେ ଯାଇଛନ୍ତି ଛୁଟି ରେ?
ସେ ଯାଇଛନ୍ତି ମାନେ ତାଙ୍କ ଗାଁ କୁ ମାନେ ଚାଉଳ ମିଳୁଛି ଚାଉଳ ଦିଆହଉଥିବ ଯାଇଛନ୍ତି।
ଓହୋ।
ମାସ କୁ ପାଞ୍ଚ ଯାଉଛନ୍ତି ଗାଆଁ କୁ ଚାଉଳ ଦିଆହବ ଥରେ ଭତ୍ତା ଦିଆହବ ଥରେ।
ହୁଁ ତାଙ୍କର ହୁଁ ତାଙ୍କରି ସେ ସୁବିଧା ଦେଖିବେନି? ସେ କାମ କରୁଛନ୍ତି ବୋଲି ଆଉ କଣ ତମ ଘରେ
। ଖାଲି ଘରେ ଖାଲି ସେଇ ତିନି ଘଣ୍ଟା ହିଁ ପିଲାଙ୍କୁ ରଖିବା ପାଇଁ ଆଉ ନହେଲେ କିଛି ନାହିଁ। ତିନି ଘଣ୍ଟା ମାନେ ସକାଳେ ଏ ତାକୁ ମାସକୁ ତିନି ହଜାର ପାଆଁ ସହ ଦଉଛି ଆଉ ଖାଇବା ପିଇବା ତ ହୁଏ ଆମର ଖାଉ ଚି ଆଉ ବସ୍ ରେ ଯେତେ ଥର ଯାଉଛି ସେତେ ପାଂଶହ।
ହୁଁ।
ଏବେ ଏଇଠି ଗଲା ନା ପଂସହ୍ ଟଙ୍କଆ ଦିଆ ହେଲା ଯିବା ଆସିବା ଆଉ ଦି ଦିନ ପରେ ଯାଉଥ ଯିବା ନା ଆଉଥରେ ପାଉ ପାଞ୍ଚ ଆଉ ମାସକୁ ତିନି ହଯାରେ ନାନୀ ପାଖରେ - - ଆମ ଘରେ ହଁ ତାଙ୍କର ସେ ସାକିରି ଓଡ ଗାଁ ପଟେ କଣ ସାକିରି?
ଶାକିରି।
ହଁ।
ହୁଁ ହୁଁ ଜାଣିଛି।
ସାମୀ ତାକୁ ଛାଡି ଦେଇଛି ଆର ଦିଟା ଝିଅ ନା କଣ? ଏବେ ଆସୁଥିବେ ଭଲ ଲୋକ ଟା ବୋଲି ମିଳିଲା ତ ରଖି ଦେଇ ଥାନ୍ତେ ଆଉ ଯାଇ ନାହାନ୍ତେ ହେ ମାନେ ସାତ ବର୍ଷ ହେଲା ଆଉ।
ହୁଁ।
ହୁଁ ଏଇଠି ମାନେ ମାନି ସବୁ ବୁଝୁଛି ତାର ଆଉ। ରୋଷେଇ, ଫୋଷେଇ ସବୁ କରିକି ରଖିଛି, ସେ ଖାଲି ଖାଇ ପିଇକି ଶୋଇବ। ପିଲାଙ୍କୁ ରଖିବା ସେତିକି ତା କାମ ଆଉ କିଛି ନାହିଁ।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
ହଁ ଘିଅ ସମାନ। ଜୟ ହନୁମାନ ଆକୁ ଦି ବର୍ଷ ହେଲା ବୋଧେ ନା ତିନି ବର୍ଷ।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
ଦୁଇ ବର୍ଷ ହେଲା ନା ତିନି।
ଅଢ଼େଇ ବର୍ଷ।
ଅଢ଼େଇ ବର୍ଷ।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
ରୋଷେଇ ତୁ କରୁ ମା ସିନା ନାହାନ୍ତି।
କଣ କହିଲ?
ରୋଷେଇ କିଏ କରୁଛି ଦେ ଆଉ ବୋଉ ଆସିବେନି।
କଣ କହିଲ?
ତମ ବୋହୁ ଆସିଲେନି।
ନା ନା ସିଏ ଆସିବ ନା।
ଆ ତମ ଘରେ ଗୋଟେ ସୋଲାର ଲଗଉନା ମୁଁ ବୁଝି ଦେବି।
ହଁ ନା ନାହିଁ ଏବେ ନାଇଁ ଘର ସଇଲେ ଏବେ ଘର ନାହିଁ ରହିବାକୁ। ସୋଲାର ଲଗେଇ ଦବା
ଦାଦା ମାନେ କେତେ ସୁବିଧା ନାଁ ଆମର ଲଗେଇବି ମୁଁ ଗୋଟେ।
ଆଗ ଘର ହଉ ତାପରେ
ଆମର ମୁଁ ଗୋଟେ ଲଗେଇବି ମାନେ ସାରା ଜୀବନ ପାଇଁ ହଁ ମୋ ପଇସାରେ ହିଁ ଲଗେଇବି। ମାନେ ବାଷଠି ହଜାର ତ ଆଉ କେତେ?
ତମର ସବ୍ ସିଡ଼ି ମିଳୁନି କି?
ବାଷଠି ହଜାରରେ ଜେ ହେଲେ ଲକ୍ଷେ ଅଠତିରିଶ ହଜାରେ ସବସିଡି ମିଳିବ। ହଁ ସିଏ କହନ୍ତୀ ଲସେ ଯୋଉ ଲକ୍ଷେ ଅଠତିରିଶ ହଜାର ସବସିଡି ମିଳିବନି କି? ଆଉ ବାଷଠି ହଜାର ଟା ତମେ ଚାହିଁଲେ ଲୋନ କରିବ ଲୋନ୍ ଟା ହଉଛି ଦଶ ବର୍ଷ ମାନେ ମାସକୁ ପାଆଁସହ ନ ଛଅଶହ। ମାସକୁ। ଯଦି ତମେ ଚାହିଁବା ଏକାଥରେ ସୁଝିଦବ ସବସିଡି ପଇସା ଯୋଉ ଆସିବ ଲକ୍ଷେ ଅଠତିରିଶ ସେଇଥିରୁ ତମେ ବାଷଠି ହଜାରେ ସୁଝି ଦବ ଆଉ ବାକି ତକ ତମର। ଏ ମାଛକୁ ମିସଉଛ ଖୁଣ୍ଟି ଚାର୍ଜ ଦବ କୋଡ଼ିଏ ଟଙ୍କା ଆଉ।
ଭଲ ସୋଲାର୍ ମୋ ସାଙ୍ଗ ଘର ଲଗେଇଛନ୍ତି ଏବେ।
ବା ଆମ ଗାଁରେ ଦି ଦି ଘର ଲଗେଇ ଲେଲଣି ମୁଁ କହିଲି ଆମର ବି ଲଗେଇ ଦେବି। ଆମର ଲଗେଇ ଦେବି ଆମ ସାହିରେ ଦି ତିନଟା ଲଗେଇ ଦେବି। ପନ୍ଦର ହଜାର ଟଙ୍କ ପାଇଛୁ।
ସୋଲା ଟୋଟା ଟୋଟାଲ କେତେ ଟଙ୍କା ଖର୍ଚ୍ଚ ହେଉଛି ସୋଲା ଲଗେଇଲେ।
ନା ସବୁ ଖର୍ଚ୍ଚ ତାଙ୍କର ତମର କିଛି ନାଇଁ ହାତରୁ ତମର ଖାଲି ବାସଠୀ ହଜାର ଯିବ ହେଥିକି।
ମାସୁକୁ।
ନା ନା ଆରେ ସେଟା ଗୋଟେ ଲୋନ କରାହବ।
ହୁଁ।
ଏ ଲୋନଟା ଯୋଉ ଆସିବନି କି ଦି ଲକ୍ଷ ଟଙ୍କାର। ଲକ୍ଷେ ଅଠତିରିଶ ହଜାର ତମର ତମର ପା ଇଂଭଟର ହେକା ଅଛି ସବୁ।
ଇନଭର୍ଟର ଥିଲେ ସୋଲା ଟା ଲାଗିଲେ କଣ ଅ
ସୋଲାରଟା କିଛି ନାଇଁ ତମେ ଲଗେଇବ ଯଦି କୁହ ମୁଁ କହିଦେବି।
କହିଦବୁ କଁ ପାଞ୍ଚ ହଜାର କମିଶନ୍ ଦେବ ଯଦି କୁହ।
କେମିତି କମିଶନ ମୁଁ ପାଇବି ନା ଆଉ।
ଆଉ ତୁ ପନ୍ଦର ହଜାର ପାଇବୁ ମତେ ପାଞ୍ଚ ହଜାର ଦବୁ ତୋର ଦଶ।
ପନ୍ଦର ହଜାର ନୁହେଁ ଗୋଟେ ସୋଲାର ପାଇଁ ପାଞ୍ଚ ହଜାର ସେ ଦଉଚି।
ଓହୋ ତାଲେ ମୋର ଦି ହଜାର ତୋର ତିନି ହଜାର।
ହଁ ହଁ ମୁଁ ମାନେ ମୁଁ ମତେ ଗୋପାଲି ଭାଇ କହିଲା ତୁ ବୁଝେ ତୁ ଯଦି ତୁ କରିବୁ ତାଲେ ମୁଁ ତତେ ପଚିଶହ ଦେବି ମୋର ପଚିଶହ। ତତେ ହାପ୍ ଦେବି ଆଉ ତୁ ଖାଲି ଲୋକଙ୍କୁ ରାଜି କରେଇଦବୁ ଟିକେ ମୁଁ କହିଲି ହଉ କହିଦେବି। ଆମର ଗୋଟେ କରିଦେବି ମତେ ଦବୁ ପଚିଶହ ଟା। ମୁଁ କହିଲି ଆମ ଯଦି ମୁଁ କରିବି ମୁଁ ପାଇବି ପଚିଶହ ନା ତ ମୁଁ ତମର ଲଗେଇଦେବି ତୁ ପାଇବୁ। ମୁଁ କହିଲି ମୁଁ ତମର ଲଗେଇଦେବି ତୁ ଆମର ଲଗେଇଦେ ପାଞ୍ଚ ହଜାର ପାଞ୍ଚ ହଜାର ହେଇଯିବ ଦି ଜଣ ଯାକର।
ହୁଁ ତମ ପଇସା ଗୁରା କଟୁଛି ତମେ ଜାଣିନ ଠିକରେ।
କଟୁନି ରେ ସେ କହିଲା ଆରେ ସେ ଛଅ ସାତ ମାସେ ହେଲା କଲାଣି। ମାନେ ମାସକୁ ମାନେ ତା ପାଇଁ ଗୋଟେ ଅଲଗା ମିଟର ଲଗେଇବ ସେଇଟା ଅଲଗା ମିଟର ଅଲଗା ମିଟର ଗୋଟେ ଲାଗିବ ହେଟା।
କୋଉଟା କେମିତି ସିଷ୍ଟମ ଆମେ ଜାଣିନୁ ତ ପଚାରିକି।
ମାସ କୁ କୋଡିଏ ଟଙ୍କା ଖାଲି ତମର ଯୋଉ ଖୁଣ୍ଟ ଚାର୍ଜ ଟା ନୁହେଁ କି।
ହୁଁ।
ମାସକୁ କୋଡିଏ ଟଙ୍କା ଲେଖେ ଦବ ଯୋଉ ବିଲ କାଟି ଆସିବେ ସେମାନେ ନେବେ। ଆଉ ସାରା ଜୀବନ ପାଇଁ ତମର ଲାଇନ ବିଲ ନାହିଁ।
ମାସକୁ ପାଶହ ଛଅଶହ ଲୋନ ଟା ମାନେ ଯୋଉ ଦଶ ବର୍ଷ ଲୋନ ଟାଥିଲେ ଦଶ ବର୍ଷ। ଯଦି ତମେ ଚାହିଁବ ଲୋନ୍ ଟା କରିପାରିବ ନହେଲେ ସବସିଟ ପଇଶା ଆସିଲେ ତାକୁ ଏକାଥରେ ସୁଜିଦବ। କିଛିି କଥା ନାଇଁ। ଲୋନ ଟା ଦି ଲକ୍ଷ ଟଙ୍କା କରିବି ସେଥିରୁ ଲକ୍ଷ ଅଠତିରିଶି ହଜାର ଟଙ୍କାର ପଳେଇ ଆସିବ ଆକାଉଣ୍ଟ କୁ। ଆମ ତାଲେ ସେଇଥିରୁ ବା ଷାଠିଏ ହଜାର ଟଙ୍କା ତମେ ସୁଝିଦବ ସେଥିରେ ଆଉ କଣ ଆଉ ବାକିଜଉ ତିରିଶ ଚାଳିଶ ହଜାର ବଳିବ ହେଇତକ ତମ ଆଉ କଣ।
ଆଛା।
ଆମର ଗୋଟ ଲଗେଇ ଦେବି ଆମର ଲଗେଇଦିଏ ତାପରେ ତମର ଲଗେଇବା ଆଉ।
ହଉ।
ତମ ଗାଁରେ ବୁଝିବ ଆଉ ମୁଁ ଲଗେଇଦେବି ଆଉ।
ହୁଁ ଆଉ ଚାକିରି ବାକିରି କଣ କରିବୁ କି ସୋଲାର ବେପାର କରିବୁ।
ହଉ ଯୋଉ ଥିରେ ହେଲେ ତ ପଇସା ଆସିବାର ଅଛି ମୁଁ ତାକୁ କହିଲି ଛୁଟି କେମିତି କଣ? ଦଉଛନ୍ତି ମାନେ କହିଲା ମାସକୁ ଦିଟା ମାନେ ମାନେ ଯଦି ବେଶୀ ସିରିଏସ ତାହାଲେ।
ଆଗ କାମ କର ମ ନ ଜଏନ କରୁଣୁ ଆଗ ଛୁଟି ନେଇଯିବି ମୁଁ।
ଆରେ ମୁଁ ତାକୁ ପଚାରିଲି ନହେଲେ ମୋର ମାସକୁ। ର ଆଜି ଇଆଡ଼େ ଯିବି କାଲି ସିଆଡ଼େ ଯିବି ଏମିତି ହେଇଯାଉନିକି? ହେରା ନେବିନି ଆଉ ସିଇଲା ମୁଁ କହିଲି ମୋ ଏଗ୍ଜାମ୍ ଜଉଦିନ ରହୁଚି ମାନେ ଏବେ ଏଇଠି ବହୁତ୍ ପଳେଇ ଆସିଲେ ଏ ହେଇଗଲାନା ନାହିଁ ଦିତି ତିନି ଚାରି ଦିନି ସେକହିଲା ହେମିତି ନାହିଁ ଦିଦିନି ମାସକୁ। ହପରା ଆଉ ମୁଁ କହିଲି ବୁଲିବା ବନ୍ଦ ଏଥର ମୋର ସରିଲା ସେତିକି ଲାଇଫ୍ ଏଞ୍ଜୟ୍ ହେତିକି। ମାନେ କେମିତି କଥା ହେବି ମୁଁ ହୁଁ ହୁଁ।
ମୁଁ ଆଉ ଗୋଟେ ଦେଖିଚି ଗୋଟେ ବ୍ଲୁ ଟୁଥ୍ ଆଠଶହ ଟଙ୍କା ଅର୍ଡର କରିଦବୁ ମୋପାଇଁ।
ମୋର ଦରମା ପାଏ ଏମାସର।
ଭଲ ବ୍ଲୁଟୁଥ୍ ଏବେ ନୂଆ ସିଷ୍ଟମ୍ ଆଇଚି।
ଦରମା ପାଇଲେ ଆଗ ଗୋଟେ ଡ୍ରେସ୍ ଟେ ଆଣିବି। ଏ ଦରମା ପାଇଲେ ଆଗ ଗୋଟେ ଯୋଉ କମ୍ ଦାମୀର ଡ୍ରେସ୍ ନାହିଁକି
ହୁଁ।
ସେଇଥିରୁ ଆଣିବି ଦି ସେଟ୍।
କୋଉ କମ୍ପାନି?
ତ ମାନେ କଲର୍ କମ୍ବିନେସନର।
କା ପାଇଁ ତୋ ପାଇଁ।
ଅଁ ହଁ ଆପଣଙ୍କ ପାଇଁ ଗୋଟେ ଆଉ ମୋ ଭାଇ ପାଇଁ ଗୋଟେ। ଆଉ ପଇସା ପଇସା ରଖି ରଖି ରଖି ରଖି ଗୋଟେ ବ୍ରେସଲେଟ୍ ଆଣିବି ଆଉ।
ହାପିକି ମାନିବନି।
ମାନେ ମାସକୁ ମୁଁ ମୁଁ ମୋର ଫିକ୍ସ୍ କରିଦେଇଚି ଆଁ।
ସାଲେରୀ କେତେ କହିଲା ଦେବେ ବୋଲି?
ଭଲ ଟେଲିକଲିଂ ବୋଲିତ ଟେଲିକଲିଂଟା ଆଠ ହଜାରେ।
କଲ୍ କରୁଚି ଆଉ ଥରେ?
ଆଁ।
ମୁଁ କଲ୍ କରୁଚି ଟିକେ ରୁହ।
ହଉ।